ହଁ ହାଲୋ ଆଉ ଆଜି କଣ ଖାଇବା ପିଇବା ସକାଳୁ।
ନାଇଁ ସ ସକାଳୁ ଶୋଇ ଶୋଇକି ଉଠୁଛି ଟିକେ ବରା ଇଟିଲି ଆଉ ଆଳୁ ଚପ୍ ଯାଇକି ଖାଇଥିଲୁ ଆଉ।
ଆଃ ବଢିଆ ଆଉ। କହୁଥିଲି ସକାଳୁ ସକାଳୁ ଆମର ତ ଏଠି ବହୁତ ସାରା ଭାଇ ଥାଏ ଖାଇବା ଜିନିଷ ତତେ ସକାଳୁ ସକାଳୁ କୋଉ କୋଉ ଜିନିଷ ମାନେ ବେଶୀ କୋଉ ଦିଟା କି ତିନିଟା ଜିନିଷ କହିଲୁ ଯୋଉଟା ସକାଳୁ ତୋତେ ଏଇ ଏଇ ତିନିଟା ଜିନିଷ ମିଳିଗଲେ ତୋର ପୁରା ମ ଖୁସି।
ଆଜି ହଉଛି ପ୍ରଥମତ ମୋତେ ସବୁଠୁ ଅଧିକ ଦହିବରା ଭଲ ଲାଗେ।
ହଁ କଟକରେ ତ ଦହିବାର ପୁରା ପ୍ରସିଦ୍ଧ। ଦ୍ଧ ଆଉ।
ହଁ ଦହିବରା ଟିକେ ପେଟେ ମିଳିଗଲେ ଆଉ ଆମର ବି ଏଠି ଅଛନ୍ତି କଣ ପୁରା ଆଉ ନା ବାଲା ଅଛନ୍ତି ପୁରା ବହୁତ ପ୍ରସିଦ୍ଧ ଦହିବରା ବାଲା। ଗୋଟେ ଆମର ଅଛି ରଙ୍କ ଦହିବରା ସେଇଟା ସବୁଠୁ ବଢିଆ ବନାଏ। ତୁ ତ ସବୁବେଳେ ଦହିବରା ଖା ଖାଇବୁ ମା ତାରି ପାଖରୁ ଖାଇବେ ଆମର ବାରବାଟୀ ଷ୍ଟାଡିୟମ୍ ଯିବା ବାଟରେ ଜୋବ୍ରା ପାଖା ପାଖି ପଡିବ ଆଉ ଆଉ ସେଇଠାରୁ ବି ସବୁ ବେଳେ ଖାଏ ତା ପାଖରୁ ଆଉ ଅଛି ଆମର ଗୋଟେ ବାବୁଲା ଭାଇ ଦହିବରା। ସିଠି ବଢିଆ କରେ। ସେଟା ଆମର ଅଛି ବାଦାମବାଡି ସେପଟ ଲାଇନ୍ ଆଡେ।
ଭଲ କରନ୍ତିି ନା?
ହୁଁ।
ଏବେ ତ ସବୁ ହାପ ହାପ ହାଫ ଦହିବରାକୁ ନଉଚନ୍ତି ପଚାଶଟଙ୍କା ସେ ସବୁ ପଚାଶଟଙ୍କା ପୁଣି ଅଧିକ କିଛି ନଉଚନ୍ତି।
ନଉଛନ୍ତି ଆଉ ହାପ ଫୁଲ ଆଉ ମାନେ ଅଧା ଏମିତି କିଛି ନାହିଁ। ଆଉ ଗୋଟେ ଥରେ ଆଣିବୁ ପଚାଶ ଷାଠିଏ ଟଙ୍କା ନବ।
ବୁଝିଲି ବୁଝିଲି ଭଲ ଲାଗୁଥବ ଟେଷ୍ଟ ନାଇଁ ମତେ ଶୁଣିକି ମତେ ବି ଇଚ୍ଛା ହେଲାଣି ଖାଇ ବାକୁ ଦହିବରା।
ଛାଡିବନି ଖାଇଦବ ସାଦ ଯେମିତିଆ। ତୁମେ ଯେମିତି ହୁଏ ଦହିବରା ଯେମିତି ହଁ। ଆଉ ଯେମିତି ହୁଏ। ଦହିବରା ଟା ସେ ଭଳିଆ ହିଁ ହେଇଚି ପୁରା। ସେମାନେ କରନଛି।
ନାଇଁ ଦହିବରା ମୋତେ ବି ବଢ଼ିଆ ଲାଗେ। ବାସ ତୋର ପସନ୍ଦ ପୁରା ଦହିବରା ପ୍ରଥମ ଆଉ।
ହଁ ଆଉ ଅଛନ୍ତି ଆମର କଣ ରଘୁ ଦହିବରା ଗୋଟେ। ଆଉ ଆଉ ଯେମତି କେତେ ଅଛନ୍ତି ନା।
ଆଉ ଦୁତୀୟରେ ତ ତୁ କୋଉ ଖାଦ୍ୟଟା ଜଳଖିଆରେ ପସନ୍ଦ ବେଶୀ?
ଇଆଡେ ବି ସେଇ ପାଖାପାଖି ଗୋଟେ ଜିନିଷଟା ବରା। ସିଏ ଦହିବରା ଇଏ ବରା ତରକାରୀ ଟି ଆଉ ଙଅ ସ ସମସ୍ତେ କଣ ଟିକେ ଗରମ ଗରମ ବରା ତରକାରୀ ଏ ସିଙ୍ଗଡା ଫିଙ୍ଗଡା ଥିବ କି ଆ ଆଳୁଚପ୍ ଫାଳୁଚପ୍ ଅଧିକତ ମତେ ବରା। ବରା ତରକାରୀ ଟିକେ ସକାଳୁ ମିଳିଗଲେ ନା ମିଳି ହଁ। ଛଣା ହେଇକି ଆସୁଥିବ।
ତା ମଜା ଅଲଗା ଆଉ।
ହୋଉ।
ଆଉ ତୃତୀୟରେ?
ଆଉ ତୃତୀୟ ହେଲା ନାଇଁକି ଆମର ଅ ପୁରୀ ରକାରୀ ଟାକେ।
ପୁରୀ ତର
ହଁ ଏଠି ବି ମିଲୁଛି। ସବୁ ଦୋକାନ ଫୋକାନ ଅଛୁ। ପୁରୀ ତରକାରି ମୁଁ ଏତେ ସଖାଳ ଖାଇନ। ସେଇ ମତେ ଭଲ ଲାଗେ କି ଆଉ
ଭଲ ଲାଗେନା?
ହଁ ପୁରୀ ତରକାରୀ ତା ସହିତ ଟିକେ ଉପମା ଫୁପମା ଦେଇଥିବେ।
ସେ ଯଉ କାନେ ଖାଇବ ସେ ଦୋକାନରେ ଯିବ ଆଉ
ହଁ ସେ ଦୋକାନ ତାଙ୍କର ସବୁ ରଖନ୍ତି ପୁରୀ ତରକାରୀ ସହିତ ଉପମା ଟିକେ ଦେବେ ଆଉ କଣ ଆଉ ଲାଷ୍ଟକୁ ସବୁ ଖାଇଲା ପରେ ମିଠା ମିଠା ଖାଇକି ଆସୁ ବଢିଆ ଲାଗେ। ହୁଁ।
ହଁ ଭଲ ଲାଗେ ଆଚ୍ଛା ତୁ ତ କହିଲୁ ମୁଁ କହୁଛେ ଏବେ ମତେ କଣ ଭଲ ଲାଗେ ସକାଳୁ ସକାଳୁ ଖାଇବାକୁ ଜଳଖିଆରେ ସେମିତି ତ ବହୁତ ଜିନିଷ ଅଛି ଆଉ ସବୁଦିନ କିଛି ନା କିଛି ଅଛି ଲଗା ହୁଏନି ଜଳଖିଆରେ ଖାଇବାକୁ ହେଲେ ମତେ ଯୁ ପସନ୍ଦ ନ୍ତି ସେ ଯେବେ କହିବି। ପ୍ରଥମେ ମତେ ଭଲ ଲାଗେ ଏଇ ଆଳୁ ପରଟା
ହଁ ଆଲୁପରଟା ବି ବଢିଆ ଲାଗେ ଘର ଖାଦ୍ୟ ସବଠୁ ଭଲ
ହଁ ଘରେ ହଉ ବାହାରେ ହଉ କାରନ ମୁଁ ଘରେ ବି ଆଳୁ ପରାଟା କରିଛି ଖାଇଛି ଆଉ ବାହାରେ ବି ବି ଥରେ ଯାଇଛି ଖାଇଛି ଆଳୁପରଟା ଘରେ ମା ହାତର ତିଆରି ତ ସେଇଟା କେହି କରି ହି ପାରିବେନି। ତା ସ୍ଵାଦ ହିଁ ନିଆରା ସେଇଭଳିଆ ହଁ ସେ ଭଳିଆ ଆଉ କୋଉ ମିଳିବନି ପୁରା ସିଏ ବି ପୁରା ଭଲ ଘରେ ପୁରା ଶୁଦ୍ଧ ପୁରା ମାନେ କହନ୍ତି କଣ? ପୁରା ମାନେ ପୁରା ଭଲ ଜିନିଷ ତମକୁ ଖାଇବାକୁ ମିଳିବ ଦେହ ବି ସେମିତି ଜିନିଷ ଖାଇବ ଦେହ ଖରାପ ହବନି ଯେତେ ଖାଇଲେ ବଢିଆ କରେ ଆଉ ଆଉ ବାହାରେ ଯୋଉଟା ଖାଇଛି ଭଲ କରେ କିନ୍ତୁ ବହୁତ ମୋଟା କରେ ଗୋଟିଏ କଣ? ମାନେ ଅଧା ବି ଖାଇଥିଲୁ ପେଟ ପୁରିଯିବ ଏତେ ମୋଟା କରନି ହଁ। ବହୁତ ମୋଟା ମୋଟା କରନ୍ତି ପୁରା ଆଁ ମ ସହିତ ଚଟନୀ ଫଟନି ବି ତମେ ଖାଇପାରିବ ଆଳୁ ପରଟା ଯିଏ ଚଟଣି ଖାଇଲା କି ଖଟା ଫଟା ଆଚାର ଯୋଉ ଦିଅନ୍ତି ସିଏ ବି ଭଲ ଲାଗେ। ଦହି ଫହି ବି ଦିଅନ୍ତି ସବୁ। ତ ସେଟା ବଢିଆ ଲାଗେ ସକାଳୁ ସକାଳୁ ଆଳୁପରଟା ହେ ହେଇଗଲେ ପେଟ ପୁରା ଫୁଲ ପୁରା ମାନେ ଶକ୍ତି ଆସିଯାଏ ଆଉ।
ହଁ ତାପରେ ପୁରା ଖରା। ଖରାବେଳେ ଖାଇବାକୁ ଆଉ ଇଚ୍ଛା ହଉନଥିବ।
ହଁ ହଁ ତାପରେ ଦ୍ଵିତୀୟରେ ଯଦି କହିବି ଜଳଖିଆ କଣ ମତେ ଇଟିଲି ତରକାରୀ ଭଲ ଲାଗେ।
ହ
ଇଟିଲ ତର। କାରୀ ମାନେ ଇଟିଲି ତର କାରି ହଉ। କିମ୍ବା ଇଟିଲି ଯୋଉ ସାମ୍ବର ହଉ। ଚଟଣି ଏ ସାମ୍ବର ବି ଆ ସାମ୍ବର ବି ଯୋଉ କରନ୍ତି ଭାରି ଭଲ ଲାଗେ। ଭାରି ଭଲ ଲାଗେ ସେ ପୁରା ଭି ଇଟିଲିରେ ତରକାରୀ ପଡିଲା ମାନେ ସାମ୍ବର ପଡିଲା ମାନେ ଯୋଉ ଭିଜି ଯାଏ ପୁରା। ପୁରା ନରମ ନରମ ତୁଳା ତୁଳା ଭଳିଆ ହେଇଯାଏ।
ହଁ ବଢିଆ ଲାଗିବ।
ବହୁତ ଭଲ ଲାଗେ ନା ମାନେ ପୁରା ପାଟରେ ମିଶି ଯାଉ। ମିଶିଯାଉ ଥିବ ଆଉ ପେଟ ବି। ଫୁଲ ହୁଏ ଭଲ ଲାଗେ।
ହୁଁ।
ତାପରେ ସବୁଠି ବି ମାନେ ଯୋଉ ଦୋକାନ କୁ ଯା ଇଟିଲି ତ ଥିବ ହିଁ ଥିବ।
ହଁ ସେଠୁ ମିଳିଯିବ ଯାହାବି ହେଲେ।
ସେଇଟା ସବୁଠି ମିଳି ହିଁ ଯିବ। ଆଛା ତୃ। ତୃତୀୟ ତୃତୀୟ ଜଳଖିଆ ଯଦି କହିବି ତାହେଲେ ଉଁ ଆ। ହୁଁ। ତୃତୀୟ ଜଳ ଖିଆରେ ଉଁ। ସାଧା ଯଦି ଏମତି ସୁଜି ହଉ ଉପମା ହଉ ଉଁ। ସେ ଫୁଡ୍ ଭିତରେ ଟିକେ ପରିବା ଫରିବା ପଡିଥିବ। ବାଦାମ ପଡିଥିବ ଭଲ ଲାଗେ ଆଉ ସେ କାଇନା ସକାଳୁ ସକାଳୁ ଟିକେ ଭଲ ଭଲ ଜି ଜିନିଷ ଖାଇଲେ ବି କଣ ମାନେ। ଦେହଟା ବି ଭଲ ଦେହ ପାଇଁ ଭଲ ତ ସୁଜି ଉପମା ବାହାରେ ହଉ ଘରେ ହଉ ସବୁଠି ଭଲ। ଲାଗେ ଖାଇବାକୁ ତା ସହିତ ଉପମା ସହିତ ମତେ ଡାଲି ବି ଟିକେ ଡାଲି ପଡିଲେ ଉପମାାରେ ମତେ ଭଲ ଲାଗେ ନହେଲେ ଡାଲମା ହେଲେ। ଚଳିବ ହଁ ଡ଼ାଲମା ରେ ଚଳିବ ହଁ ଭଲ ଲାଗେ। ପିଆଜ ଏଇ ତିନିଟା ହଉଛି ମତେ ଭଲ ଲାଗେ ଆଉ ଜଳଖିଆରେ ଖାଇବାକୁ ଆଉ ଆଉ ଖରାବେଳ ଯୋଉ ମଧାନ ଭୋଜନରେ ତୁତ କଣ ଭଲ ଲାଗେ ଖାଇବାକୁ ତିନିଟା କହି ତିନିଟା ତରକାରୀ ହଉ କି କିମ୍ବା ଭାତ କ ଦେ ଖରା ବେଳେ ତ ଭାତ ଖାଇବ ହିଁ ଖାଇବ। କୋଉ ତିନିଟା ତରକାରୀ ତତେ ବେଶୀ ଭଲ ଲାଗେ।
ତରକାରୀ କ ଓ ହୁଁ ପନିର ତରକାରୀ ବି ବୋହୁତୁ
ପନିର୍ ତରକାରୀ ନାଇଁ।
ହଁ ତମେ ମୁଁ ତ ପୁରା ନିରାମିଷା
ହଁ ମୁଁ ବିତ ନିରାମିଷ। । ଭଲ ନିରାମିଷ ଭଲ ଆଇଁଷ ଗଢ଼ା କଣ ଭଲ?
ଆଉ ସୋୟା ବଡ଼ି ତରକାରୀ ସେ ତ ସବୁବେଳେ ଭଲ ଲାଗେ ମୋତେ।
ହଁ ହଁ।
ନହଲେ ଆମର ବେସନ ତରକାରୀ ଜୋଉ
ଆ ମୋର ତ ବେସନ ତରକାରୀ ପସନ୍ଦ ଆଉ।
ତୁ ଭଲ ଲାଗେ ଆଉ ଛତୁ ତ ସବୁବେଳେ ଖାଇ ହବକି। ଆଉ ଯୋଉ ରେଟ । ।
ହୁଁ ମ ଛତୁ ର ଦାମ୍ ଟିକେ ଅଧିକ ଯାହା ବିି ହଉ କିନ୍ତୁ ସ୍ୟାଦଟା
ସାଞ୍ଚଟା ସେହିଭଳିଆ ହୁ। ବୁଳା ଛତାଧର।
ସେହିତ ହଁ ମତେ ବି ମତେ ଖରା ବେଳେ ଭାତ୍ ସେ ଭାତ ତ ଖାଇବ ଏଟା ଆମ ଓଡ଼ିଶା। ଲୋକମାନେ ଖରାବେଳେ ହାତ୍ ଭାତନ ଖାଇଲେ ନଚଡ଼ ଆଗେ ଭାତରେ କିନ୍ତୁ ଏଇ ଖରା ଦିନେ ମୋତେ ପ ପଖାଳ ମତେ ବେଶୀ ଭଲ ଲାଗେ ଗରମ୍ ଭାତ ଆପଜିତ୍
ହଁ ଖରା ଦିନେ ପଖାଳ ଭଜା ହେଇଥିବ ଆଉ ତା ସହିତ ହେଇଥି ଟିକେ ଦହି ଫଇ ପଡି ଛୁଙ୍କ ମରା ହେଇ ଥିବ
ହଁ।
ଭୁଷଣ ପତର କଣ ଶୁଖିଲା ଲଙ୍କାରେ ଆଉ ତା ସହିତ ହେଇଥିବ ପିଆଜ ଚକୁଟିକି ବରା।
ଓହୋ ଆଉ ଆଳୁ ଭଜା ସରୁ ସରୁ ଆଳୁ ଭଜା।
ଗଲା ଆଳୁ ଚକଟା। ସେତିକତ ହେଇଗଲେ ଆଉ ତ ଉଠିଗଲା ଭାତ ଆଉ କଣ ଖାଇବ। ଆଉ ସେ ଯେତିକି ଖାଇବ ଆଉ ରାତି ଯାକେ ଭୋକ ହବନି।
ହଁ ଆଉ ସେ ପଖାଳ ଖାଇଲା ମାନେ ଖରା ବେଳ ସ ଶୋଇବା ନି ଧାର୍ଯ୍ୟ ହୁଁ ହୁଁ ହୁଁ ହଁ ବହୁତ୍ ଭଲ ବି ଲାଗେ ସେ ପଖାଳ ଖାଇବାକୁ।
ହୁଁ।
ଆମ ଘରେ ତ ପଖାଳ ପୁରା ହୁମ୍ ବଢ଼ିଆ ଏବ୍ ଆଜିକାଲି ତ ହୁମ୍ ମାନେ ଯୋଉ ଅ ସବୁ ଦୋକାନ ମାନଙ୍କରେ ବି ଖାଇବା ଦୋକାନ ମାନଙ୍କରେ ପଖାଳ ବିକିବା ଆ ଆରମ୍ଭ ପଡିଲେଣି
ହଁ ଯୋଉ ପଖାଳ ତାଙ୍କର ଗୋଟ କୋଉଠି ପୁରା କରିଦଉଛନ୍ତି ଇଇ ଆଉ ସବୁ ପଖାଳ ସହିତ ହଁ ଯିଏ ନିରାମିଷ ଖାଇତ ନିରାମିଷ ଯେ ଆମିଷ କୋଉ ଦିନ ଆମିଷ ଆଉ ସେଏ ଗୋଟେ ଏକଥାରେ ନେଇଯିବ ଶହେ ଟଙ୍କା କି ଶହେ କୋଡିଏ ନାଇ ତାଙ୍କ ଉପରେ ପଇସା ଲଗେଇକି ଭଲ ପଖାଳ ତ ଲୋକ ଖାଇବାକୁ। କିନ୍ତୁ କେହି ମନା କରିବେନି। ପାଗଳ ପୁରା କହିବାକୁ ଗଲେ। ଆଉ ଲୋକବି ଦେଖିକିିନା ପୁରା ସ୍ୱାଦ ବି ଭଲ କରୁଛନ୍ତି ପଇସା ବି ନଉଛନ୍ତି ସେମିତି।
ତୋର ଏତେ ମତେ ଭଲ ଲାଗେ ବେସନତରକାରୀ ତୁ ଯୋଉ କହିଥିଲୁ ମୋର ବେସନ୍ତକାରୀ ପୁରା ମାନେ ପ୍ରଥମ
ଆଉ ବଢ଼ିଆ
ହଁ ବେସନ ତରକାରୀ ଆଉ ଦ୍ୱିତୀୟ ଭଲ ଲାଗେ ଯୋଉ ଗୋଟେ କୋବି ପଡିକି ହୁଏନି କୋବି ତରକାରୀ ଯୋଉ ଫୁଲ କୋବି ତରକାରୀ ହଁ ସେଇଟା କଣ ହେଲା କି ଆଉ ଗୋ ଟ ଆମର ହୁଏ ଓଡିଆମାନଙ୍କର ଘାଣ୍ଟ ଯୋଉ ହୁଏ, ଘାଣ୍ଟ ସବୁ ପରିବା ପଡିବ। ସବୁ ଡାଲି ପଡିବ ମାନେ କଣ ନ ପଡିବ ସେଥିରେ, ଗଜା ମୁଗଠୁ ଆରମ୍ଭ କରି ସେଇଟା ଭା ତ କଣ ପିଠାରେ ବି ଖାଇବୁ ଯୋଉ ଚକୁଳି ପିଠାରେ ବଢିଆ ଲାଗିବ।
ହଁ ରୁଟି ପରଟା ସବୁଥିରେ ଭଲ ଲାଗେ।
ସବୁ ଥିରେ ଭଲ ଲାଗେ ସେ ଘାଣ୍ଟଟା। ମୋତେ ତ ମାନେ ଘାଣ୍ଟ ଖ ସେଟା ଗୋଟେ ଥାଏ ତାର କୋଉ ପର୍ବ ପର୍ବରେ ଗୋଟେ କରନ୍ତି ଘାଣ୍ଟ। ହେଲେ ଇଚ୍ଛା ହୁଏ କିନ୍ତୁ ସବୁବେଳେ ଖାଇବାକୁ ଘାଣ୍ଟଟା। ଏମିତି ଆଉ ଛତୁ ପନିର ତ ହଁ ଛତୁ ପନିର ତ ଖାଉ ସେଟା ତ ମାନେ ହେଇଗଲା ଘାଣ୍ଟ ଗୋଟେ ମାନେ ହୁଏ, ବଢିଆ ଲାଗେ। ଗୋଟେ ଗୋଟେ ଦିନରେ ଏମିତି ଆଉ ଇଏ ଆଉ ତ ପ ଖାଳ ତ ର ମାନେ ନ ଖାଇଲେ ନଚଳେ ଆଉ।
ହଁ।
ଆମ ଓଡିଶା ଲୋକ ତ ଖାଲି କଣ ଗରମ ଦିନେ ନାହିଁ ନାଇଁ ଖରା ଦିନେ କଣ ବର୍ଷା ଦିନ ହଉ ହଁ ଶୀତ ଗରମ ସ ବର୍ଷକ ବା ହଁ ସମସ୍ତ ଆମର ପଖାଳ।
ହଁ, ପଖାଳ ନହଲେ ଶାନ୍ତି କି ନିିଦ ହବନି।
ଆଉ ଇଏ ତ ସତ କଥା। ଓଡିଶା ଆସିବ ପଖାଳ ନ ଖାଇବ ତ ଆଉ କିଛି ଖାଇବନି।
ହଁ ସତ କଥା।
ଏବେ ତ ବାହ ରାଜ୍ୟରେ ବି ସବୁ ଯୋଉ ଦେଖିବୁ ମାନେ ଯୋଉ ଖାଦ୍ୟ ଯୋଉ ମାନେ ହୁଁ ହୁଁ। କରୁଛନ୍ତି ସବୁ ଅ ସେମାନେ ସବୁ କଣ କରୁ ନା ଆସିକି ଆମ ଓଡିଶାରେ ପ୍ରଥମେ ପଖାଳ ଖାଆ।
ହଁ ତ ଜାଣି ସାରିଲେ ଓଡିଆର ସବୁ ବହୁତ ପ୍ରସିଦ୍ଧ ଖାଦ୍ୟ ସେଇଟା
ହଁ ପଖାଳରେ ପଡିଚୁରା ଆ ବାଇଗୁଣ ଭଜା ଆଳୁ ଚକଟା, ଆଳୁ ଭଜା, କଲରା ଭଜା ଆ ତାପରେ ଯୋଉ ଆମର କଖାରୁ ଫୁଲ ପିଠା
ହୁଁ।
ଏମତି ଶାଗ ଭଜା, ପାମ୍ପଡ ମାନେ କହିଲେ ସରିବନି କହିଲେ ସରିବନି।
ମାଛର ଭଜା, ଶୁଖୁଆ ଭଜା କେତେ କଣ ଅଛି ଚିଙ୍ଗୁଡ଼ି ହ।
ଚିଙ୍ଗୁଡ଼ି ସୁ ଖୁଆ ବି ଖାଆନ୍ତି ଗାଁ ଲୋକମାନୋନ ଦେଖିବେ ପ୍ରାୟ ଦେଖିବୁ ପଖାଳ ଭାତରେ ଶୁଖୁଆ। ହଁ ଏମିତି ସବୁ ହୁଁ। ସେମିତି ସବୁ ଖାଆନ୍ତି ଆଉ ଗରମ ଦିନେ ପ୍ରାୟତ ସବୁ ପଖାଳ ଖାଆନ୍ତି ହିଁ ଖାଆନ୍ତି ଆଉ ଗାଁ କଣ ସହର କଣ ସବୁ ପଖାଳ ଖାଇଲେ ହିଁ ଶାନ୍ତି। କାନ ଏଇ ଗରମ ଦିନେ ଗରମ ହଉଛି ଖରା ହଉଛି। ପଖାଳ ଖାଇଲେ ହିଁ ଗୋଟେ ମାନେ ଶାନ୍ତି ପେଟ ବି ଥଣ୍ଡା ରହିବ ପଖାଳ ଖାଇବାର ମନ ତ ଶାନ୍ତି ପେଟ ବି ତୋର ଥଣ୍ଡା ରହିବ। ପେ ପେଟ ଗରମ ହବନି। ପେଟ ଗରମରେ ସବୁ ରୋଗ ପେଟ ଥଣ୍ଡା। ପେଟ ଏ ପଖାଳ ଖାଇଲେ କଣ ପେଟ ଥଣ୍ଡା ହୁଏ ତ ଥଣ୍ଡା ହେଲେ ପେଟ ଗରମ ହେଲେ କିନ୍ତୁ ରୋଗ ବାହାରେ ପେଟ ଥଣ୍ଡା ହେଲେ ହୁଁ ରୋଗ ହିଁ ହବନି ସରିଲ ଆଉ ଆମର ତ ଏଠି ଆମେ ପଖାଳ କଣ କହୁ କେତେ ଦିନ?